ହଁ ଭାଇ ଭୋଜି ଭାତ ସରିଲା। ଭଲ ଲାଗିଲା ଖାଦ୍ୟଟା ସୁସ୍ୱାଦୁ ଥଲା।
ହଁ ଭାଇ ଆଜି ବହୁତ ଭଲ ଥିଲା ଟିକେ ଖାଲି ଯେହେତୁ ଆମେ ମାନେ ରୋଷେଇ କରୁଛୁ ଟିକେ ଖାଲି ଲୁଣଟା ଟିକେ ଅଭାବ ଥିଲା।
ଅଭାବ ଥିଲା ମାନେ ତରକାରୀରେ ପଡିବାର ଅଭାବ ଥିଲା ନା ପା ପାଖରେ ଉପସ୍ଥିତର ତାର ଅଭାବ ଥିଲା ଆଣି ହିଁ ନଥିଲା।
ନାଇଁ ନାଇଁ ତର ନାଇଁ ତର୍କ କାରିରେ ଟିକେ କମ ଥିଲା ଲୁଣ ଟା।
ଆଛା ହଁ ସିଏ ଆଉ ଟିକେ ପକେଇକିରି ଗୋଳେଇ ଦେଲେ ହେଇଗଲା ସେଥିରେ କିଛି ଅସୁବିଧା ନାହିଁ ସେ ଯୋଉ ନାଲି ଟକଟକ ଚିକେନ ତରକାରୀ ଟା ହେଇଥିବ ଭୋକରେ ମଣିଷ ଥିବ ତା ଆଉ।
ସେଟା ତ ଓଡିଆ ଆଉ ଆଜ୍ଞା। ଭଲ କଥା ଆଉ। ନାଇଁ ଡେଲି ଆମେ ମେନ୍ ହଉ ଯଠି ଅଧିକାଶ ସମୟ ଯେହେତୁ ପଦାରରୁ ଯଦି କିଛି କୁଆଡେ ଯାଇଛୁ ପଦାର ଖାଇକି ଦଉଛୁ ନା ସେଇପାଇ ଆଉ ବେଶୀ ଘରେ ଏ ଘରେ ତ ରହୁନୁ ସେଥିପ ଭଲ ଜିନିଷ ଖାଇବା କଥା ଛାଡିଦବା।
ସେ ଯେହେତୁ ମାନେ କଣ ଗ ଇଏ ନେଇକି ରହୁଛ ଘର ନେଇକି ରହୁଛ ଆଉ ସାଙ୍ଗ ତି ଗହଣରେ ତ ସବୁବେଳେ କାହାର ନା କାହାର ମନ ହବ ଚାଲ ଟିକେ ଆଜି ଏଟା ଖାଇବା। ପାଞ୍ଚ ଜଣ ରହିଲେ ପାଞ୍ଚ ମନ ପାଞ୍ଚ ପ୍ରକାର ନା ତ ସିଏ କହୁଛି ଯେହେତୁ ହଁ ସାଙ୍ଗଟାର ଇଚ୍ଛା ହଉଛି। ଆଉ ଚାଲ ସମସ୍ତେ ଯିବା ଯାଇକି ଟିକେ ବୁଲିକି ଆସିବା। ବୁଲାକୁ ଯୋଉ ଠାକୁର ଦେଖା କଦଳୀକିଆ ସେଇଟା ହେଇପାରିବ। ଦେଖାଦ ବୁଲାବୁଲି ଟିକେ ହେଲା ଖାଇବା ପିଇବା ବି ଟିକେ ହେଲା ଏମତି ଆଉ।
ହଁ ଏମିତି ରହୁଚି।
ଆଉ ଗାଁକୁ ଯିବାର ଯୋଜନା କେବେ ଅଛି ଆପଣଙ୍କର ନା ଏବେ ସେମିତି କିଛି ଯୋଜନା ନାହିଁ।
ନା ଏବେ ତ ଯୋ ଯୋଜନା ନାହିଁ କାହିଁକି ନା ସେ ଗାଁକୁ ଦି ଦିନ ପାଇଁ ଯାଇକି ପୁଣି ଫେରିବା ମୋ ପାଇଁ ସମ୍ଭବପର ନୁହେଁ ଯିବି ଆସିବି ଘରେ ଖାଲି ଚିଡି ମିଡି ହେବେ।
ଘରେ ଘରେ କେବେ ଉପସ୍ଥିତ ରହୁନୁ ଯଦି ଆସୁଛୁ କାହିଁକି ନୁହଁ ତୁ ତୋର ଆଇଲୁ ତୋ ବାଟରେ ପଳେଇଲୁ ଆ ଥିଲୁ କୁଆଡେ ନିହାତି ଭାବରେ କହିବେ ଘରେ। ଆଉ କଣ କରିବା ଦୂର ବାଟ ହେଲେ ଆଉ ଏପଟେ ବି ଯଦି ଯେତେ ଦିନ ଅଧିକା ଦିନ ଛୁଟି କରିକି ରହିବ ସେତେ ଦିନ ପାଠ ପଢାରେ ମାନେ କ୍ଷତି। ଆଉ ପାଠ ପଢିବା ପାଇଁ ହିଁ ଗର ଛାଡିକିରି ମଣିଷ ଆସିକି ବାହାରେ ଅଛି ସତ କଥା। ଆଉ ତାକୁ ଆଉ କ୍ଷତି ତା ଦେହରେ କ୍ଷତି କଲେ କେମିତି ହବ।
ନା। ସେଥିପାଇଁ ତ ତ ତଥାପି ମୁଁ ଯାଇଥିଲି ରଜରେ ତଥାପି ସ୍- ସପ୍ତାହେ ପାଖାପାଖି ଛୁଟି ନେଇଥିଲି
ଆଚ୍ଛା।
ହଁ। ସପ୍ତାହ ପାଖେ ଛୁଟି ନେଇଥିଲେ ସେଠି ରହିକି ମୁଁ ରଜର ଶୁକ୍ରବାର ଦିନଠୁ ପଳେଇଛି।
ହୁଁ।
ରଜ ସପ୍ତାହେ ପାଖାପାଖି ଛୁଟି ନେଇକି ଆସିଲେ ଏବେ ପୁଣି ଗୋଟେ ସପ୍ତାହ ରହିବି।
ଶୁକ୍ରବାର ମାନେ ଧର ତମେ ଯଦି ତମେ ବସ ରେ ଯାଉଛ ତାହେଲେ ଶୁକ୍ରବାର ଦିନ ଏଠୁ ରାତିରେ ବାହାରିଲେ ପାଖାପାଖି ଶନିବାର ଦିନ ସକାଳେ ପହଞ୍ଚି ଯାଇଥିବ।
ଏତେ ବାଟ ନୁହେଁ ମାନେ ଯଦି ମୁଁ ଏଠି ଚାରିଟା ବେଳେ ବି ବସୁଛି ତେବେ ମୁଁ ଅଚ୍ଛ ସନ୍ଧ୍ୟା ସୁଦ୍ଧା ପହଞ୍ଚିଯିବି ଆମ ଘରେ।
ଦି ତିନି ଘଣ୍ଟାର ମାତ୍ର ବାଟ।
ହଁ ଦୁଇ ଘଣ୍ଟା ତିନି ଘଣ୍ଟା ର ବାଟ।
ତାହେଲେ କିଛି ନାହିଁ ଯେତେବେଳେ ବି ଚାହିଁବ ଯାଇପାରେ ଆସାରେ କିନ୍ତୁ ଘରେ ଦି ଚାରି ଦିନ ରହିଲେ ଘରର ଲୋକଙ୍କ ମନ ଟିକେ ମାନେ ଖୁସି ହବ ଆଉ ମାଙ୍କ ଙ୍କ ମନ ବାପାଙ୍କ ମନ ସମସ୍ତ ତମର ତମର ଘରେ ଜେଜେ ବାପ ଜେଜେ ମା ଏମାନେେ ଅଛନ୍ତି?
ନାଇଁ ଆଉ ତ ନାହାନ୍ତି ଜେଜେମା ଜେଜେ ବାପା କେହିଁ ନାହାନ୍ତି। ମୁଁ ତ ଜେଜେମାଙ୍କୁ ଦେଖିନି ଅବଶ୍ୟ ହଁ ଜେଜେମାଙ୍କୁ ଦେଖିନି କାହିଁକିନା ମୁଁ ମୁଁ ମୁଁ ମୁଁ ମୁଁ ବୋଧେ ଜନ୍ମ ହେଲା ବେଳକୁ ସ ସେଏ ପାସ୍ କରିସାରିଲେଣି ତେଜେ ବାପା ଏ ବୋଧେ ଦିଇ ବର୍ଷ ହେଇଥିବ ଦିଇ ବର୍ଷ ନାଇଁ ତିନି ଚାରି ବର୍ଷ ହେଇଗଲାଣି ସେ ରିସେଣ୍ଟଲି ବୋଧେ ଚାରି ବର୍ଷ ହେଲାଣି ପାସ୍ କରିଗଲେନି।
ହୁଁ ହୁଁ ତାହେଲେ ଏବେ ଘରେ କହିବାକୁ ଗଲେ ପରିବାର ସଦସ୍ୟ ତମେ ତମ ବାପା ଆଉ ତମ ମା ଆଉ ଭାଇ ଭଉଣୀ ଯାହା ଥିବେ ଆଉ ନାଇକି।
ସାନ ଭାଇ।
ସାନ ଭାଇ କଣ ମାନେ କୋଉଠି କିଛି ପା-ପଢୁଛନ୍ତି? ନା ନାଇଁ ଏମିତି କୋଉଠି କାମ କାମ ତମେ କରିନ ଯେହେତୁ ତମେ ପଢା ପଢି କରୁଛ ତ କୋଉଠି ନା କୋଉଠି ସାନ ଭାଇ ବି ତାର ପାଠ ପଢା ପଢି ହିଁ ଚାଲିଥିବ ବୋଲି ମୁଁ
ହଁ ତାର ଆଉ ସିଏ ପ୍ଲସ ସରିଯାଇ ସରିଲା ଜଷ୍ଟ ଏଇ ବର୍ଷ। ସିଏ ତାର ପ୍ଲସ ତ ଦେଖିବେ ସ ପ୍ଲସ ଥ୍ରୀ ଚାଲିଛି ଏବେ ଯଦି ସର ତାର ପଢ଼ିବା କଥା ଯଦି ପଢ଼ିବ ପଢିବ ନହ ତା ଇଚ୍ଛା ଯାହା କରିବ।
ଆଗାମୀ କିଛି ଯୋଜନା ତାଙ୍କର ଅଛି ମାନେ ଆଗକୁ କିଛି ଭବିଷ୍ୟତ ପନ୍ଥା ଯୋଜନା। କଣ କରିବାର ଅଛି କି?
ହଁ ହଁ ସେ ତ କହୁ ଅଛି କି ଯେ ତାର ସେ ଡିପ୍ଲୋମା କରିବ ବୋଲିି ହଉ ଠିକ ସେ କହୁଥିଲା ଆଇଟି ଆଇ। ଆଇଟି ଆଇ କାହିଁ କରିବ? ଭଲ ଡିପ୍ଲୋମା ଟିକେ କରିଦେ ବେଟର ଭଲ ରହିବ। ଯୋଉ ଆଗାମୀ ଭବିଷ୍ୟ ପାଇଁ ସୁବିଧା ହବ।
ଆଛା ସେ ଯୁ ବୁଝିଲି ଯୁକ୍ତ ତିନି ପରେ ସେ ଡିପ୍ଲୋମା କରିବାକୁ ଚାହୁଁଛନ୍ତି ନାଇକି ମାନେ ତମେ ଯହାକୁ ଗୋଟେ ଯେ ଗୋଟେ ମାନେ ଦେଲ ତମ ହଁ ଡିପ୍ଲୋମା ଭଲଲେ ଗୋଟେ ଭଲ। କାରଣ ସେଇଟା ଗୋଟେ ହେଉଛି ବୈଷୟିକ ଶିକ୍ଷା ତ ବୈଷୟିକ ଶିକ୍ଷାର କିଛି ନା କିଛି କୌଣସି ତାଲିମ ନେଇଗଲେ ତମେ ଆଉ ମାନେ ଗୋଟେ ମାନେ ବୈଶିକ ଶିକ୍ଷାର ବହୁତ ହିଁ ବଢିଆ ଭବିଷ୍ୟତ ଅଛି। କାରଣ ଯେ ପର୍ଯ୍ୟନ୍ତ ମାନେ କଥାରେ ନାହିଁ ହାତ ପ ଚାଲିଥିବା ପର୍ଯ୍ୟନ୍ତ କେବେ ବିି ପେଟ ଅପୋସା ରହିବନି, କିଛି ନା କିଛି କିଛି କାମ ଚାଲିଥିବ ଆଉ ଇଏ, ବାକି ଏମିତି ଆଉ ବାକି ଏତିକି ବୈଷୟିକ ଶିକ୍ଷାରେ କଣ ନା ଯଦି କେତେଟା ରେ ଆମର ଓଡିଶା ଭିତରେ ମାନେ, ଆମରି ରାଜ୍ୟ ଭିତରେ ହିଁ ମିଳିଯାଉଛି। ଚାକିରି ଆଉ କେତେ? ଇରେ ଏଠି କିଛି ସୁଯୋଗ ନାହିଁ ଟିକେ ବାହାରକୁ ଯିବାକୁ ପଡିବ ଆଉ ବାହାରେ ବି ଭଲ ବହୁତ ବହୁତ ସାରା ପିଲା ରହୁଛନ୍ତି, ବହୁତ ସାରା ଜାଗାରେ, ବଡ ବଡ କମ୍ପାନୀ ସବୁ ଅଛି, ମାନେ ଆନ୍ତର୍ଜାତୀୟ କମ୍ପାନୀ ଗୁଡାକ, ସେମାନେ ବି ଆସିକରି କଲେଜ ରୁ ପିଲାଙ୍କୁ ପରୀକ୍ଷା କରିକିରି ଯେଉଁମାନେ ଭଲକୃତ କାର୍ଯ୍ୟ ହେଉଛନ୍ତି ଉତୀର୍ଣ୍ଣ ହଉଛନ୍ତି ପରୀକ୍ଷାରେ ତାଙ୍କୁ ସବୁ ନେଇକିରି ରଖୁଛନ୍ତି ଆଉ ଭଲ ଭଲ ତାଙ୍କର ମାନେ ବର୍ଷିକୁୁ ବର୍ଷ ଭଲ ରୋଜଗାର ବି ବଢୁଛି ଆଉ ତାଙ୍କର କମ୍ପାନୀରେ ତାଙ୍କର ସ୍ଥିତି ବି ଭଲ ରହୁଛି।
ହଁ ତ ମୋର ବି ସେମିତି ଜଣେ ଭଣଜିଆ ସମ୍ପର୍କୀୟ ହେବେ ସିଏ ବି ଥିଲେ। ସେ ବି ସେଇଠି ଡିପ୍ଲୋମା କରୁଥିଲେ, ତାପରେ ସିଏ କହିଲେ ଯେ ତାଙ୍କର ପ୍ଲସ୍ ଥ୍ରୀରେ ପରେ କହିଲେ -ଆଉ କିଛି ପଢାପଢି କରିବେନି କିଛି କି ଏଜାମ ବଗେରା ପାଇଁ ପଢାପଢି କରିବେନି, ଯୁକ୍ତ ତିନି ପରେ, ସିଏ ବି ସେମିତି ବୈଷୟିକ ସେମିତି ସିଏ ବୋତେ କୋଉ କୋଉ ବିଷୟରେ କରିଥିଲେ ମତେ ଜଣା ନାହିଁ ସେମିତି ସେ କରିଥିଲେ କରିକି ପ୍ରଥମେ ଏଇ ଆମ ଯାଜପୁର ରୋଡ ଯୋଉ ଅଛି କାରଖାନା ଏରିଆ ସେଇଠି ସିଏ ବୋଧେ ରହିଛନ୍ତି କିଛି ମାସ, ତାପରେ ପୁଣି ତାଙ୍କର ଆସିଗଲା ଗୋଟେ ଗୁଜୁରାଟ ର ଗୋଟେ କୋଉ ଗୁଜୁରାଟ ର ଗୋଟେ ସେମିତି କୋଉ ଜାଗାରୁ ଆସିଲା। ତାର ସେ ଏବେ ସେଠି ପଳେଇଛନ୍ତି, ସେଠି ରହୁଛନ୍ତି ସେଠି ରହିକି କରୁଛନ୍ତି, ଆଉ ମଝିରେ ବର୍ଷକୁ ଥ ଆସୁଛନ୍ତି, ମଝିରେ ମଝିରେ ଦ ଚାରି ପାଞ୍ଚ ପାଞ୍ଚ ଛଅ ମାସରେ ଥରେ ଘରକୁ ଆସୁଛନ୍ତି, ଯେହେତୁ ଏତେ ଦୂର ତ ପ୍ରତି ମାସ ଦି ମାସଥର ଆଉ ଆସି ହବନି। ସେଇ ଛଅ ମାସ ସାତ ମାସରେ ଥରେ ଆଉଛନ୍ତି ଆଉ
ଆଉ ପ୍ରତିଥର ବି ଛୁଟି ବି ମିଳିବା ମାନେ ଯେହେତୁ ମାନେ ବେଶୀ ସରକାରୀ ସଂସ୍ଥା ଏତେ ଥର ଛୁଟି ବି ମିଳିବନି ନା ତ ଛଅ ମାସ ଆଠ ମାସକୁ ଥରେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ କହିଲେ କି ମତେ ଘରକୁ ଯିବାର ଅଛି, ପନ୍ଦର ଦିନ କୋଡିଏ ଦିନ ଛୁଟି ସେମାନେ ଅନୁମତି ଦେଲେ, ଆସିଲେ, ବୁଲିଲେ ଆଉ ଏମିତି ବି ଦେଖିଥିବ ସେମାନେ ଯଦି ଯେତେବେଳେ ଘରକୁ ଆସୁଥିବେ କୌଣସି ନା କୌଣସି ପର୍ବପର୍ବାଣୀ ସମୟରେ ହିଁ ଆସିବେ। ସେଇଟା କି ସମସ୍ତଙ୍କୁ ଭଲ ଲାଗିବ। ସବୁ ଲୋକ ଏକାଠି ହେଇଥିବେ, ସେଇ ଟାଇମ ରେ ଆସିଥିବେ ସମସ୍ତେ, ତ ବହୁତ ଆନନ୍ଦ ଲାଗେ। ନି ଆାନନ୍ଦ ଦାୟକ ସେ ସମ୍ମେଳନଟା।
ଆଜ୍ଞା, ଆଜ୍ଞା, ହଁ ସେଇ ଆଉ ବିନା ପର୍ବପର୍ବାଣୀ ସମୟରେ ବି ଆସିଲେ ସବୁ ଲୋକ ବି ଘରେ ଥିବେ, ନଥିବେ, ସେତେ ବି ରହୁଅଛି ସେଥିପାଇଁ ତ ଅଧିକାଂଶ ପର୍ବପର୍ବାଣୀ ସମୟରେ ହିଁ ସେ ଆସେ।
ନିହାତି ଭାବରେ ଆପଣଙ୍କର ଓଡିଶା ଛାଡିକି ବାହାରକୁ ଯିବାର ସେମିତି କିଛି ମାନେ, ଆମ ରାଜ୍ୟ ରିକି ଯିବାର ସେମିତି କିଛି ଯୋଜନା ଅଛି ନା ନାଇଁ? ରାଜ୍ୟ ଭିତରେ ହିଁ ରହିକି ନିଜର ଭବିଷ୍ୟତ ଆଗକୁ ବଢେଇବାର କିଛି ଯୋଜନା ର?
ଦେଖନ୍ତୁ, ମୁଁ ତ ଯେହେତୁ ଅ ସିଏ ସାନ ଭାଇ ବି କିଛି କଣ କରିନି ଯାହା, ଆମକୁ ଯାହାହ ହେଲେ ବି ଯଦି ସିଏ ସିଏ ଯଦି ରାଜ୍ୟ ବାହାରକୁ ଗଲା ତେବେ ମତେ ଏଠି ରହିବାକୁ ପଡିବ ଭିତରେ ତା ଘର ପାଖାପାଖି ଦେଖିକି, ଯଦି ସିଏ ନଗଲା ଯଦି ରହିଲା ତ, ମୋର କିଛି ଅସୁବିଧା ନାହିଁ।
ତ ତମର ଯୋଜନା ହଉଛି କି, ଦି ଭାଇ ଭିତରୁ ଜଣେ ରହିବ ଘର ଲୋକଙ୍କ ପାଖରେ ସବୁବେଳେ ଉପସ୍ଥିତ ରହିବ। ଯାହାବି ଭଲ ମନ୍ଦ ସୁଖ ସୁବିଧାରେ ରହିବ ଆଉ, ଆଉ ଜଣେ ଟିକେ ଟିକେ ବାହାରକୁ ଯାଇକିରି ପଛେ ମାନେ ଭବିଷ୍ୟତ ଗଢିବା ପାଇଁ ଛି ପଇସା ଅଧିକା ରୋଜଗାର କରିବା ପାରିବ ନାଇଁ କିି ସେଇଟା ବି ଭଲ ବହୁତ ହିଁ ଭଲ ଚିନ୍ତାଧାରା ତାଲ ଦି ଜଣ ବି ଛାଡିକିରି ଦୂରକୁ କୁ ଗଲେ ବାପା ମାଙ୍କର ଧୀରେ ଧୀରେ ବୟସ ବଢିଲେ କେତେବେଳେ ଭଲ ଅଛି ମନ୍ଦ ଅଛି କିଛି ଦରକାରୀ ଜରୁରୀ କାଳୀନ ପରିସ୍ଥିତିରେ ପାଖରେ ବି ତ ପୁଣି କିଏ ରହିଥିବା ଦରକାର ନା।
ହଁ ପାଖରେ ନ ରହିଲେ ଅସୁବିଧା ହବ ସେଥିପାଇଁ ମୁଁ ତାକୁ କହିଚି ମୁଁ ତେ ସେ ମୁଁ ଭାବୁଥିଲି ଯେହେତୁ ସେ କିଛି କରିନି ମୁଁ ବି ଫାଷ୍ଟ ଭାବୁଥିଲି ଅ ଯେ ମୋର ଜଣେ ଦାଦା ହେବେ ଆମ ଘର ପାଖରେ ସିଏ ବି ରହୁଚନ୍ତି କଲିକତାରେ। କହୁଥିଲେ ସେଠି ପଳେଇ ଆସିବୁ ନହେଲେ ମୁଁ ରହିବୁ ପଢାପଢି କରିବୁ ସେଠି ତୋ କୋଉ କମ୍ପାନୀ ଦେଇ ଯୋଉ ପ୍ରାୟ ଘରୋଇ ସଂସ୍ଥା ଦେଇ ଦେଖିଦବ ସେଠି ନହେଲେ ତୁ ସେଠି ବି କିଛି ପଇସା ବି ରୋଜଗାର କରିବୁ କିନ୍ତୁ ଘରେ ମନା କଲେ କହିଲେ ନାଇଁ ସିଏ ଏବେ ଏ ସେ ଆଉ ଟିକେ କିଛି ଦିନ ଯାଉ ଆଉ କିଛି ବର୍ଷ ଯାଉ ନହେଲେ ଦେଖିଆ ଯିବ।
ହୁଁ ଏତେ ଜଲଦି ବି ମାନେ କରିବାଟା ନୁହଁ ତାଠୁ ଭଲ ପା ପାଠ ପଢିବାର ସୁଯୋଗ କେ ଟିକେ ମିଳିବା ଦରକାର ନାଇଁ କି
ଆଜ୍ଞା ଆଜ୍ଞା।
ହୁଁ ହୁଁ ହୁଁ ଆଉ ଆପଣଙ୍କର ବିଭାଘରର ପ୍ରସ୍ତାବ ସବୁ ଘରେ ଲୋକ ଆସିଲେଣି କିଏ ମଧ୍ୟସ୍ଥି ମାନେ ଯେ ଆଉ ପୁଅର ବାହାଘର କରିୟା। ଘରେ ତ ସେମିତି କହିବେ ପୁଅ ତ ଏବେ ପାଠ ପଢୁଚି ଚାକିରି କରିବ କି କଣ ନା ହଁ ଆମେ ସବୁ ଜିନିଷ ସ୍ଥିର କରିକି ରଖିଥିବ ସେମିତି କିଛି ଆସୁନି।
ନାଇଁ ନାଇଁ ଆମର ସେମିତି କିଛି ଆସିନାଇ।
ହୁଁ।
ଆମକୁ ଘ ଆମକୁ ଘରେ ପୂର୍ଣ୍ଣ ମୁଚକ ପାଇଁ ସେଥିରେ କିଛି ନାହିଁ ଆମକୁ ଘରେ କହିଦେଇଚନ୍ତି ଆପଣଙ୍କୁ ଯୋଉଠି ପସନ୍ଦ ଆମେ ବି ସେଇଠି ପସନ୍ଦ।
ହେ ହେ ହେ ପୂର୍ଣ ଭାବରେ ଘରେ ଅନୁମତି। ପ୍ରଦାନ କରିଦେଇଚନ୍ତି ନିଜ ଇଚ୍ଛାରେ ନିଜ ପସନ୍ଦର କନ୍ୟା ବାଛିବ ନା
ଆପଣ ବାଛିକି ଆଣତୁ ଆମର କିଛି ଯିବନି ହଁ ଆମେ ଅଛୁ ଯେ ଆମେ ତ ବୁଢା ବୁଢୀ ହେଲୁଣୁ କେତେ ଦିନ ଆଉ ରହିବୁ ଜୀବନ ସାରା ତ ତମକୁ ରହିବାର ଅଛି ତମେ ଦେଖ ତମ କୁ ଯିଏ ଯୋଉଠି ତମକୁ ଯିଏ ଭଲ ଲାଗିବ ତମେ ସେ କହିବ।
ତମକୁ ଯୋଉଠି ଭଲ ଲାଗିବ ଆଉ ତମେ ସେଇ ହିସାବରେ ତମେ ତମର ପାଟି କାଢିବ। କାରଣ ତାଙ୍କ ସହିତ ତ ସଂସାର ତମେ ହିଁ କରିବ ନା ଘର ଲୋକଙ୍କର କଣ ଅଛି ସେଥିରେ
ହଁ ସେ ସେ କହୁ ହଁ ସେ କହୁଥିଲେ କି ଯେଁ ତମେ ତମର ଯଦି ଭୁଲ ହବ ଯଦି ଆମେ ବାଛିିକି ନେଇ ଆସିଚୁ ଭୁଲ ହବ ତାହେଲେ ଅସୁବିଧା ହବ। ଆମକୁ ପୁଣି କାଇଁ ଦୋଷ ଦବ ତମେ ନିଜେ ହିସାବରେ ଆଣ। ଯାହା ହଉ ଭଲ ହବ ତମେ ବୁଝିବ।
ନାଇଁ ସେମିତି କଣ ବୟସ ହେଇଗଲାଣି ବାହା କଥା ଚିନ୍ତା କରିବି।
ସେ ଲୋକମାନେ ଜଣେ ଜଣେ ମଧ୍ୟ ହେଲ ନଥାନ୍ତି କି ତାଙ୍କୁ ଙ୍କର ଖାଲି କେମିତି ଆମେ ଗୋଟେ ବାହାଘରକୁ ମାନେ କରି ପକେଇବୁ। ତ ଭଲ ଘର ଯୋଉ ମାନଙ୍କର ଟିକେ ଅଛି ମାନେ ତାଙ୍କର ଘରର ସ୍ଥିତି ଭଲ ଅଛି। ଲୋକ କୋଉଠୁ ନା କୋଉଠୁ ସେମାନେ ପ୍ରସ୍ତାବ ଆଣିକିରି ଖୋଜିକିରି ପହଞ୍ଚେଇ ଦିଅନ୍ତି ଯେ ତମେ ଯଦି ଦିବି ଏବେ ପୁଅ ହଉ କି ଝିଅ ହଉ ମାନେ ଦିଟାକ ଇଏରେ କହୁଛି ଆଉ ଯଦି
ହ
ହଉ ଭାଇ ଗୋଟିଏ ମିନିଟ ମୁଁ ଟିକେ କଲ କରିଚି ଆ
ଆଜ୍ଞା ଆଜ୍ଞା।